ନମ
ହ୍ୟାଲୋ।
ଆଜ୍ଞା ବାନ୍ଧବୀ ନମସ୍କାର।
ଆଜ୍ଞା ଆଜ୍ଞା ପ୍ରଣାମ।
କଣ କରୁଚନ୍ତି? ଏଇ ବୁଲୁଥିଲି ବାହାରେ ଟିକେ ବର୍ଷା ହଉଛି ତ ଟିକେ ଥଣ୍ଡା ଥଣ୍ଡା ପବନ ଦଉଥିଲା। ବାରନ୍ ଟିକିଏ ଆଉ
ଆଜ୍ଞା ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟା ବେଳେ ଏଇ ଚା ଚାହା ଆଉ ବି ବିସ୍କୁଟ ଖାଇଥିଲି ଆଉ।
ଆଜ୍ଞା।
ହୁଁ।
ଆପଣ ଏବେ ପଢାପଢି କରୁଛନ୍ତି।
ଆଜ୍ଞା ଆମର ଦ୍ଵାଦଶ ଶ୍ରେଣୀରେ ଏବେ ପଢୁଛି ମହାବିଦ୍ୟାଳୟରେ।
ଆଜ୍ଞା ଠିକ୍ ଠାକ୍ ଚାଲିଛି ପାଠ ପଢା।
ଆଜ୍ଞା ପାଠ ପଢା ସହିତ ଏବେ ଟିକେ ନୂତନ ଶିକ୍ଷା କାର୍ଯ୍ୟ ମୁଁ ଚଲେଇଛି। କମ୍ପ୍ୟୁଟର ଶିଖୁଛି ତାପରେ ସି ସିଲେଇ ଶିକ୍ଷା ଶିଖୁଛି।
ଆଜ୍ଞା ସିଲେଇ ସବୁ କଣ କଣ ସିଲେଇ କରୁଛନ୍ତି?
ସିଲେଇରେ ଏବେ ବ୍ଲାଉଜ ଶିକ୍ ବ୍ଲାଉଜ ଯୋଉ ସ୍ତ୍ରୀ ମାନଙ୍କର ନୂଆ ନୂଆ ଶିକ ଶିଖିଛି। ତାପରେ ଆଉ ଯୋଉରା ଛୋଟ ପିଲାଙ୍କର ଛୋଟ ଛୋଟ ଡ୍ରେସଗୁରା ସେଗୁରା ଶିଖିଥିଲି। ଯିଏ ଆମକୁ ଦିଦି ଶିଖଉଥିଲେ ତାଙ୍କୁ ଟିକେ ଯୋଉ କୁକୁର କାମୁଡି ଦେଇଥିଲା ତ ତାଙ୍କ କୁକୁର ଟା କାମୁଡି ଦେଇଥିଲା ତାଙ୍କ ଦେହ ଏବେ ଟିକେ ଅସୁସ୍ଥ ଅଛି ଏବେ ଯାଉନି ଆଉ
ଆଜ୍ଞା ଆଜ୍ଞା ବ୍ଲାଉଜ ର କାଟିବା ଟା ଶିଖିଗଲଣି କପଡ଼ା।
ଆଜ୍ଞା କାଟିବା ଶିଖିଛି ତାପରେ ସିଲେଇ କରିବା ପାଇଁ ସେ ଏ ତା ପରଦିନ ତାଙ୍କର କୁକୁର କାମୁଡ଼ିଲା ଆଉ ଦେହ ହାତ ଭଲ ନାହିଁ ତାଙ୍କର ହେଥିପାଇଁ ଯାଇନୁ ଆଉ।
ଆଜ୍ଞା ଘା ସୁବିଧା ହେଲେ ତାଙ୍କ ଦେହ ଠିକ ହେଇଗଲେ ଯିବେ ଆଉ।
ଆଜ୍ଞା ଆଉ କଣ କରୁଛନ୍ତି?
ଆଜ୍ଞା ନାଇଁ ସେମିତି ଆମ ଏପଟ ସାଇଡରେ ବି ସେମିତି ବର୍ଷା ହଉଥିଲା ଆଉ। ପିଲାମାନଙ୍କଠୁ ଏଇନା ପାଠ ପଢଉଥିଲି।
ଓହୋ।
ହଉ ହଉ ସେମିତି ବି କଲ ମ କରିଥିଲେ ଆପଣ ତ ମୁଁ କହିଲି ଟିକେ କଥା ହେଇଯିବା।
ହଁ କେତ୍ ଦିନ ହେଲାଣି ଫୋନ କରିନଥିଲି ଟିକେ ମନ ପଡିଲା କ ଖାଇଛନା ବୋଲି କହିଲି ଆଉ।
ଆଜ୍ଞା ଧନ୍ୟବାଦ ସେଥିପାଇଁ ଟିକେ ମନେ ପକେଇ କଲ୍ କରିଥିବାରୁ।
ଆଜ୍ଞା।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ମା ବାପା ବଡ ଭାଇ ମଝିଆ ମୁଁ। ଆ ମୋ ସାନ ଭଉଣୀ ଜେଜେମା ଜେଜେବାପା ମଲେଣୀ। ମା ମଲେଣି ପନ୍ଦର ବର୍ଷ ଷୋହଳ ବର୍ଷ ହେଇଗଲା। ଆଉ ଜେଜେବାପା ମଲେଣି ହେଇଗଲାଣି ବାର ତେର ବର୍ଷ ହେଇଗଲାଣି।
ଆଜ୍ଞା ଆଜ୍ଞା ଜେଜେମା ଜେଜେବାପା ଚାଲିଗଲାଣି ଦଶ ବାର ବର୍ଷ ପରେ ହେଇଗଲାଣି।
ଆଜ୍ଞା ମୁଁ ମାଙ୍କୁ ଦେଖିନି ମା ଆମ ପେଟରେ ଥିଲି ମୁଁ ମା ମୋ ମାଙ୍କ ପେଟରେ ଥିଲି ମା ମଲେ ଏ ତାପରେ ପନ୍ଦର ଦିନ ପରେ ମୁଁ ଜନ୍ମ ହେଲି। ମାଆଙ୍କୁ ଦେଖିନି ଜେଜେଙ୍କୁ ଦେଖିଛି ଜେଜେ ମତେ ପଢେଇଛନ୍ତି ବି ସେ ଶିକ୍ଷକ ଥିଲେ ପ୍ରଧାନ ଶିକ୍ଷ ଖିୟ ସ୍କୁଲରେ
ଆଜ୍ଞା।
ଏ ପଢାଉଥିଲେ ମତେ ଉ ବୋଧେ ଏ ପଢୁଥିଲି ବୋଧ କି ପ୍ରାରମ୍ଭରେ ଜେଜ ଚାଲିଗଲେ।
ଆଜ୍ଞା ଆପଣ ଜେଜ ଙ୍କଣ ଜେଜ କଣ ଏଇ ଗ୍ରାମ ସ୍କୁଲରେ ଥିଲେ ନା
ଗ୍ରାମ ସ୍କୁଲରେ ନୁହ ଗୋଟେ ଯୋଉ ସେ କଣ ଗୋଟେ ସଂଗଠନ ସେ ଥିଲେ ମାନେ ଗୋଟେ କମିଟିରେ ଥିଲେ। ଏ କେତେ ପାଠ ଆଗ କାଳରେ ତ ସେ ଅଳ୍ପ ପାଠ ପଢିଲେ ବି ସବୁ ଶିକ୍ଷକ ଯୋଗ ଯୋଗ୍ୟତା ସବୁ ମିଳି ଯାଉଥିଲା ତାଙ୍କୁ ସେ ସେଥିପାଇଁ ସେ ଗୋଟେ କମିଟି ରଗୋଟେ ନୂତନ ସେ ସ୍କୁଲ ଖୋଲିଥିଲେ। ତାପରେ ଏ ଆ ଯୋଉ ସେମାନେ ସେତେବେଳେ କରିଥିଲେ। ହ ଯୋଗଦାନ କରିଥିଲେ ସରକାରଙ୍କ ସହିତ। ତ ମୁଁ ପଢିଛି କି ଏଇ ସ୍କୁଲରେ ମତେ ନିଯୁକ୍ତି ମିଳୁ। ତାପରେ ତାଙ୍କୁ ନିଯୁକ୍ତି ମିଳିଥିଲା ଗୋଟେ ସାଡେ ଏଇ ଗା ଆମ ଗ୍ରାମ ସ୍କୁଲରୁ ଗୋଟେ ମୁଣ୍ଡା ସ୍କୁଲ ଗୋଟେ ଖୋଲିଥିଲା ନୂଆ ସେଠି। ତ ନୁ ସେ ସ୍କୁଲର ବିଦ୍ୟାଳୟର ନାଁ ବି ଥିଲା ସେଇଆ ମୁଣ୍ଡା ସ୍କୁଲ ବୋଲି। ସେଇଠି ସେ ଶିକ୍ଷକତା କରୁଥିଲେ ତାପରେ ହେଠି ରହିଥିଲେ ବହୁତ ବର୍ଷ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଛା ଆପଣ ବି ତାଙ୍କ ବିଷୟରେ ବହୁତ କିଛି ମନେ ରଖିଛନ୍ତି।
ଆଜ୍ଞା।
ଆଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟ ସବୁ ଠିକ୍ ଠାକ୍ ଅଛି।
ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଆପଣଙ୍କର?
ଆଜ୍ଞା ଆଜ୍ଞା ନାଇଁ ଭଗବାନ ଦୟାରୁ ସବୁ ଭଲ ଅଛନ୍ତି। ଆପଣଙ୍କ ରାତିରେ ସବୁ କଣ ସବୁ ଖାଇବା ମା କରିଛନ୍ତି ତିଆରି?
ଅ ଭା ଭାତ କୋହୁଥିଲେ ଖାଇବେ ବୋଲି ରୁଟି ସେ ଭାତ ଖାଇବେନି ରୁଟି ଖାଇବେ ରୁଟି ହଉଛି। ଭାତ ଆଉ ତରକାରୀ ଅଛି ସକାଳ ର। ସକାଳେ କିଏ ଖାଇ ନଥିଲେ ଠିକ ସେ ବାପା ନ ଥିଲେ ବୋଲି ଆମେ ସମସ୍ତେ ମିଶିକି ଖାଆନ୍ତି ବାପା ନଥିଲେ ବାପା ଆସିଲେ ଟି ଡେରି କରିକି। ଏମତି ଖାଲି ଚା ଜଳିଖିଆ ଏମିତି ଖାଇ ଦେଇଛନ୍ତି। ରାତିରେ ସବୁ ଭାତ ଖାଇବେ ଆଉ।
ଆଜ୍ଞା ଆଜ୍ଞା ଆଜି ତ ଆମିଷ ହେଇଥବ ନା ନିରାମିଷର
ନାଇ ନିରାମିଷ ହେଲେ ମା ଖାଇବେନି ମା ନ ଖାଇଲେ ଆମେ ବି ଖାଉନି। ଅ ମା ଖାଇନଥିଲେ ଆ ମା ରବିବାରେ ସୂର୍ଯ୍ୟ ଦେବତାକୁ ମାନୁଛନ୍ତି ଖାଉନାହାନ୍ତି। ମାଇଁ ମୋ ମାଇଁ ଜଣେ ଅଛନ୍ତି ଏଠି ଘର ପାଖର। ମରିଗଲା ସାଧା ହେଇଥିଲା ଆଜି ଆଉ।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
କଣ କଣ ରୋଷେଇ କରିଥିଲେ ଆଜି?
ଆଜି ଆଜି ମୋ ଶଶୁରଙ୍କର ଶ୍ରାଦ୍ଧ ଥିଲା ସେଥିପାଇଁ ଘରେ ଟିକେ ଭୋଜିର ବ୍ୟବସ୍ଥା ହେଇଥିଲା କିଛି ଲୋକ ଘର ପାଖରୁ ସବୁ ଆସି ଖାଇଥିଲେ।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
ଆଉ ମୋ ମୋ ଶଶୁର ତ ଚାଲିଗଲେଣି ପ୍ରାୟତଃ ଦଶ ବର୍ଷ ଉପରେ ହେଇଗଲାଣି।
ଉଁ ହୁଁ।
ଆଉ ସେଥିପାଇଁ ଭାତ ଏମିତି ଡାଲମା ହେଇ ଥିଲା ଆଉ ସବୁ ପରିବା ମିଶିକି ଯୋଉ ଆମର ମିକ୍ସ ତରକାରୀ ଗୋଟେ ହେଇଥିଲା, ଖଟା ହେଇଥିଲା, ପାଏସ ହେଇଥିଲା।
ଓହୋଃ। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି।
ଆଜ୍ଞା ଆଜ୍ଞା। ନାଇଁ ସିଏ ବହୁତ ଭଲ ଲୋକଟିଏ ଥିଲେ ତାଙ୍କର ବି ବହୁତ ନାଁ ଥିଲା ଗାଁରେ। ସମ ସମସ୍ତେ ତାଙ୍କୁ ବି ଭଲ ପାଆନ୍ତି ସିଏ ବି ସମସ୍ତଙ୍କୁ ଭଲ ପାଆନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବଡ଼। ଆଜ୍ଞା ଆଜ୍ଞା ବହୁତ ଭଲ ମଣିଷଥିଲେ। ଭଗବାନ ତ ଭଲ ମଣିଷକୁ ନେଇଯାଆନ୍ତି ପ୍ରଥମେ।
ଭଗବାନ ଭଲ ଲୋକଙ୍କୁ ଆଗେ ନେଇଯାଆନ୍ତି। ଯେତିକ ମନ୍ଦ ଲୋକ ବା ଖରାପ ଚିନ୍ତକ ଲୋକ ସେମାନେ ରହିଯାଆନ୍ତି।
ଆଜ୍ଞା।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
ଆଉ କଣ କୁହନ୍ତୁ, ଆପଣ ଆପରେ କଣ କିଛି ପାଠ ପଢ଼ା ବିଷୟରେ ଭାବିଛନ୍ତି?
ହଁ ଆଗକୁ ଭାବିଥିଲି ଯୋଉ ଓ ଓକିଲାତି କରିବି ବୋଲି
ଆଜ୍ଞା।
ଓକିଲାତି କରିବି ମା କହୁଥିଲେ ଓକିଲାତି ରେ ଏ ତୁମେ ସଫଳ ହେବନି ବୋଲି ତ ଭାବିଛି ନହେଲେ ଶିକ୍ଷକତା କରିବି ବୋଲି।
ଆଜ୍ଞା ଆପଣଙ୍କର ଇଚ୍ଛା ଥିଲା ଓକିଲାତି ପାଇଁ?
ଆଜ୍ଞା।
ଓକିଲାତି ପଢ଼ିଲେ ଯୋଉ ଆମର ଯୁକ୍ତ ଦୁଇ ପରେ କଣ କଣ ସବୁ ପଢ଼ିବା ପାଇଁ ପଡ଼େ?
ଓକିଲାତି ପଢ଼ିବା ପାଇଁ ଆମର ଯୁକ୍ତ ତିନି ପଢ଼ିବାକୁ ପଡ଼େ। ଯଦି ଯୁକ୍ତ ତିନି ଏବେ ନ କରିବେ ତାପରେ ଆପଣ ଅ ସିଧାସଳଖ ଆପଣ ଯୋଉ ଓକିଲାତିରେ ଓକିଲାତିରେ ଯୋଉ ମାନେ ଯୁକ୍ତ ତିନି ନ ପଢ଼ିଲେ ଓକିଲାତି ପାଇଁ ଯଦି ପଢ଼ିବାକୁ ଚାହିଁବେ ସେଟା ପାଞ୍ଚ ବର୍ଷ ଆପଣଙ୍କୁ ପଢ଼ିବାକୁ ପଡ଼ିବ, ଉଁ ସେଇ ପାଠ ଟା ତାପରେ ଯଦି ଯୁକ୍ତ ତିନି ପରେ ଆପଣ ପଢ଼ିବାକୁ ଚାହିଁବେ ଅ ଓକିଲାତି ତ ତିନି ବର୍ଷ ପଢ଼ିବାକୁ ପଡ଼ିବ। ତ ତିନି ର ହେଲା ଚାରି ବର୍ଷ ଆଉ ଓକିଲାତି ହଉଛି ତିନି ବର୍ଷ ଟୋଟାଲ ସାତ ବର୍ଷ ପଢ଼ିବ ସାତ ବର୍ଷରେ ଆପଣ ତାପରେ ଆପଣଙ୍କୁ ଅ ଆପଣ ଆଉ ଗୋଟେ ସି ଏଲ ପି ଏ ବୋଧେ ଗୋଟେ ଅଛି ପରୀକ୍ଷା ଟି ସେ ପରୀକ୍ଷାରେ ପାସ୍ କଲେ ଆପଣଙ୍କୁ ଓକିଲାତିର ଲାଇସେନ୍ସ ମିଳିବ। ତାପରେ ଆପଣ ଗୋଟେ ଭଲ ଓକିଲ ପାଖରେ ରହିଲେ ସେମାନେ ଯୋଉ କେସ୍ ଟା ଲଢ଼ିବେ ସେ କେସ୍ ତାଙ୍କ ପାଖରେ ଯୋଉ ମାନେ ଥିବେ ସେମାନେ କଣ ମାନେ ସବୁ ଦିନ ପାଇଁ କେସ୍ ଲଢ଼ୁଥିବେ କି ସେମାନେ ବି ତାଙ୍କ ପିଲା ମାନେ ତାଙ୍କ ଛାତ୍ର ମାନଙ୍କୁ ଦେବେ କେସ୍ ସେମିତି କେସ୍ ରେ ଦେଇ ଦେଇ ଦେଇ ଦେଇ ତାପରେ ନାଁ ହବ ତାପରେ ଓକିଲ ସେମିତି ଓକିଲ ତ ହବା ପାଇଁ ହେଇ ଯିବ ପଚାଶ ଷାଠିଏ ବର୍ଷ ପର୍ଯ୍ୟନ୍ତ ଅ ପୁରା ପୁରା ଭଲ ଓକିଲ ହବା ପାଇଁ ସେତିକି ବର୍ଷ ଲାଗିଯିବ। ପଢିବା ପାଇଁ ସିନା ସାତ ଆଠ ବର୍ଷ ତାପରେ ଲାଇସେନ୍ସ ମିଳିଲା ପରେ ଆହୁରି କଷ୍ଟ କରିବାକୁ ପଡିବ
ଆଜ୍ଞା ମାନେ ସାତ ଆଠ ବର୍ଷ ପଢିଲା ପରେ ତାପରେ ଯଦି ହବ ମାନେ ଆପଣଙ୍କର କଷ୍ଟ ପରିଶ୍ରମ ତାପରେ ଆପଣଙ୍କ ଭାଗ୍ୟ ସାର୍ ଦବ ଯଦି ଆପଣ ପାଇପାରିବେ। ଆଜ୍ଞା ଚେଷ୍ଟା କରନ୍ତୁ ଦେଖନ୍ତୁ ଯଦି ସୁବିଧା ହେଉଛି ଯଦି ଆପଣଙ୍କର ଇଚ୍ଛା ହେଉଚି ଓକିଲାତି ପାଇଁ ପଢ଼ନ୍ତୁ ନଚେଦ ଯଦି ମାଷ୍ଟର ହେବା ପାଇଁ ଆଛା ଆପଣ ଅଛନ୍ତି ଶିକ୍ଷକ ହେବା ପାଇଁ ତାହେଲେ ଆପଣ ଅଁ ସେଇ ଲାଇନ ରେ ଯାହା ଯାହା ଥିବ ସବୁ ପାଠ ତାପରେ ତାପରକୁ ସେଇଟା ଟିକେ ବୁଝି ବାଜିକି ଆପଣ ସେ ପାଠଟା ପତିବାକୁ ଚେଷ୍ଟା କରିବେ।
ଆଜ୍ଞା।
ଆଜ୍ଞା ଆ ଆଉ ଜାଣିଛନ୍ତି ଆପଣ ବୁଝିଲେଣି କାହାଠୁ କିଛି ଯୋଉ ଶିକ୍ଷକ ହେବା ପାଇଁ କିଛି ତାପରେ ତାପରେ କଣ କିଛି ପଢିବାକୁ ପଡିବ କି କଣ?
ହଁ ତାପରେ ତ ସବୁଥିରେ ଏବେ ଏବେ ଯୁକ୍ତ ଦୁଇ ପଢିଲା ପରେ ସବୁ ସବୁ ମାନେ ସବୁ କାର୍ଯ୍ୟ ପାଇଁ ଆମକୁ ଯୁକ୍ତ ତିନି ପଢେଇବାକୁ ବାଧ୍ୟ ହେଇଗଲାଣି ତାପରେ ଆର ବର୍ଷ ଠାରୁ ହେଇଯାଇ
ଦଉଚି
ଆଜ୍ଞା।
କିଛି ଗୋଟେ ଶବ୍ଦ ହଉଚି।
ଶବ୍ଦ। ଆଜ୍ଞା ମୁଁ କ୍ଷମା ଚାହିଁବି ଶବ୍ଦଟି ହଉଥିବାର ପାଇଁ।
ଆଜ୍ଞା।
ଉଁ ସବୁ କାର୍ଯ୍ୟ ପାଇଁ ଆମକୁ ଯାହାବି ହେଲେ ଏବେ ଯୁ ତ ତିନି ପଢିବାକୁ ବାଧ୍ୟ ଆର ବର୍ଷ ଠାରୁ ହେଇଯାଇଚି ଯୁକ୍ତ ତିନି ତିନି ବର୍ଷ ଥିଲା ଚାରି ବର୍ଷ ହେଇଯାଇଡ଼ି। ହଁ ତାପରେ ଯୁକ୍ତ ତିନି ବର୍ଷ ହେଲା ତା ପରେ ପିଜି କରିବାକୁ ପଡିବ ପିଜି କରିସାରିଲା ପରେ ଆପଣ ଯୁକ୍ତ ତିନିରେ ଯାହା ଅନର୍ସ ରଖିଥିବେ ମାନେ ଯାହା ଅପସନାଲ ରଖିଥିବେ ଯୋଉଟା ଧର ପଲିଟିକାଲ ସାଇନ୍ସ ହେଲା କି ଇତିହାସ ହେଲା କି ଓଡିଆ ଯା ରଖିଥିବେ ଅପସନାଲ ରଖିଥିବେ ତାକୁ ପିଜି କରିବେ ସେଇ ବିଷୟ ଉପରେ ପିଜି କରିବେ। ପିଜି କରି ସାରିଲା ପରେ ଆପଣଙ୍କୁ ଏଣ୍ଟରାନ୍ସ ଦବାକୁ ପଡିବ ଏଣ୍ଟରାନ୍ସ ଦେଇ ସାରିଲା ପରେ ଶିକ୍ଷକତା ଲାଭ କରିବେ। ଏଣ୍ଟରାନ୍ସ ଯଦି ପାସ୍ କଲେ ଆଜ୍ଞା କିଛି କିଛି ବିଦ୍ୟାଳୟ
ଆଜ୍ଞା ନାଇ ନାଇ ଆପଣ ଯାହା କହୁଚନ୍ତି ବୁଝିପାରୁଚି ଆପଣ ବୁଝିକି ଚେଷ୍ଟା କରିକି ପଢ଼ନ୍ତୁ ମୁ ଭଗବାନଙ୍କ ପାଖେ ଡ଼ା କୁଚି ଆପଣ ବହୁତ ଉନ୍ନତି କରନ୍ତୁ ବହୁତ ନାଁ ଆମ ଆପଣଙ୍କ ଗାଁ ର ନାଁ ରଖ ରଖନ୍ତୁ ଆପଣ ବାପା ମାଙ୍କ ନାଁ ରଖନ୍ତୁ।
ଆଜ୍ଞା।
ଆଜ୍ଞା।
ଆଜ୍ଞା ଭଉଣି ରଖୁଛି ଏବେ ଆଉ କେବେ ଫୋନ କରିବି ଟିକେ ରୁଟି କରିବାକୁ ମା ଡାକିଲେଣି।
ଆଜ୍ଞା ଠିକ୍ ଅଛି ଆପଣ ଯେତେବେଳେ ଫ୍ରି ହେବେ କଲ କରିବେ।
ଆଜ୍ଞା ଆଜ୍ଞା ନମସ୍କାର।
ଆଜ୍ଞା ପ୍ରଣାମ।